ହଁ ଭାଇ କଣ କରୁଚ?
ହଁ ଭାଇ ଏଇ ତ ଏବେ ବସିଚି ପଦାରେ ଟିକେ ବାହାରକୁ ଆସିଥିଲି। ବୁଲୁଚି ଏମିତି ଟିକେ ଥଣ୍ଡା ପବନ ଦଉଚି।
ବାହାରେ ବୁଲୁଚି ଟିକେ ଆଉ। ଆଉ ତମେ କଣ କରୁଚ? ହଁ ଭାଇ ସବୁ ଭଲ। ହଁ ଭଲ ଭାଇ ସବୁ।
ଓ ଆଉ ତମ ବାପା ମା ମାଙ୍କ ଦେହ ସବୁ ଭଲ ଅଛି ତ?
ହଁ ଭାଇ ସବୁ ଭଲ ଅଛି ଆଉ ତମେ କଣ କରୁଛ?
ଏଇ ତ ଭାଇ ଘରେ ବସିଛି ଆଉ ଏଇତ ଗରମ ତ ଭାଇ ପ୍ରବଳ ହଉଛି ଦେଖୁଛ ଆଉ।
ହଁ ଏଇ ତ ଏଇ ଗରମ ହଉଚି ଆଉ ଏଇତ। ଘରେ ତ ଦିନ ବେଳେ ବସି ହଉନି ଯାହା ଏଇ ପାଞ୍ଚଟା ଛଅଟା ହେଲେ ଟିକେ ବୁଲାବୁଲି କଲେ ଟିକେ ବଡି ଟା ଟିକେ ଠିକ୍ ଲାଗୁଛି ଦେହଟା ସ ଭଲ ଲାଗୁଛି ଆଉ ନହେଲେ ତ ବସି ହଉନି ଯୋଉଠି ବସିଲେ ଝାଳ ଗମ୍ ଗମ୍ ହେଇ ବାହାରୁଛି ନା। ଆଉ ଏବେ ଟିକେ ବୁଲାବୁଲି କରିବା କଥା ଟିକେ ଭଲ ଲାଗୁଛି ଆଉ ଆଉ ଭାଇ କଣ? ଖେଳ କୁଦ କିଛି କରୁଛ ନା କରୁନ?
ହଁ ଭାଇ ନିହାତି ଭାଇ ଏଇ ତ କଲେଜ୍ ରେ ତ ଏବେ ଥିଲି ଭାଇ। ଏବେ ଆସିଛି ଏଇ ଦୁଇ ଦିନି ହେଲା ଘରକୁ। ଆଉ କଲେଜ୍ କଲେଜରେ ତ ଭାଇ ଆମର ଟିକେ ପରୀକ୍ଷା ଚାଲିଥିଲା। ଆଉ ଖେଳ ଟିକେ ବନ୍ଦ ହେଇଯାଇଥିଲା ଆଉ ଏବେ ତ ଘରକୁ ଆସିଛି ଏଇ ଦୁଇ ଦିନି ହେଲା ଖେଳୁଛି ଗାଁ ରେ ଆଉ। ତାପରେ ଗାଁରେ ଭାଇ ମେଘ ବି ଏବେ ଭାଇ ଗୋଟେ ଦିଟା ପଅନ୍ତ ଆମର ଖରା ହଉଛି ତା ପରଠୁ ପୁଣି ମେଘ ହେଇଯାଉଛି ଆଉ ଖେଳି ହଉନି ଦିନେ ଦିନେ।
ହଁ ଏଇଭଳିଆ ହଉଛି ଆମଆଡେ ବି ହଉଛି ଏଇଭଳିଆ ତାପରେ ପଡିଆ କାଦୁଅ ହେଲା ମାନେ ତ ଆଉ।
ଥୁ ଆଉ ପିଲା ଯାଇପାରିବେନି କି ଆଉ ଭାଇ ଥରେ କାଦୁଅ ହେଇଗଲେ ସିଏ ଭାଇ। ପୁରା ଗୁଗୁଚିଆ ଦି ଦିନି ଲାଗୁଛି ଆଉ ଗୁଗୁଚିଆ ଉଠି ଯାଉଛି ଘାସ ଉଠି ଯାଉଛି ତାପରେ। ହଁ ତାପର ଭାଇ ସିଜିିନ ସଇଲାଣି ଆଉ।
ଅବାଗିଆ ଲାଗିବ ସେ ଏବେ ଖେଳିବାକୁ ଆଉ। ହଁ ଖେଳ ଋତୁ ଭାଇ ସରିଗଲାଣି ତାପରେ ଏବେ ବର୍ଷା ଦିନ ଟା। ଆସିଲାନି ନା ଲୋକ ସବୁ ବିଲ ଆମର ଏବେ ଚାଷ କରିଦେଲେଣି ଏପଟରେ ସବୁ।
ହଁ ହଁ ଭାଇ ତମର କଣ ଭାଇ ଚାଷ କରୁଛ?
ଆମର ଭାଇ ସେମିତି ମାନେ ଆମ ତ ଏବେ ଗଲା ଯୋଉ ଖରା ଦିନ ଚାଷ ଯାହାକି ଆମର ଏପଟରେ ବାଇଗଣ ଭେଣ୍ଡି ଜହ୍ନି କାକୁଡି ସବୁ ଲଗା ଥିଲ ଲଗା ହେଇଥିଲେ ସେ ସବୁ ଫସଲ ଗଛ ମରିବା ଉପରେ ହେଲାଣି ସରିବା ଉପରେ ହେଲାଣି। ଯାହା ଯେମିତି ବାହାରିଲା ଖାଇବା ପିଇବା ପାଇଁ ହେଇକି କିଛି ବିକିବା ପାଇଁ ହେଲା। ଆଉ ଏବେ ତ ସବୁ ଆମର ଧାନ ଚାଷ ଉପରେ ଉଁ ଆଁ। ସାଧାରଣତଃ ଏବେ ଅଧିକ ଧ୍ୟାନ ଦିଆହଉଛି ଆଉ ଏଇତ ଖରା ଦିନ ସରି ଆସୁଛି ନା? ସବୁ ଚାଷ ହେଇଗଲାଣି ପନ୍ଦର କୋଡିଏ ଦିନି ହଁ।
ହଁ ମୁଁ ତ ଶୁଣିଥିଲି ଯୋଉ ଖରା ଦିନରେ ଯୋଉ ଫସଲ ଟା କରାଯାଏ ସେଟାକୁ ରବି ଫସଲ କୁହାଯାଏ। ଆଉ ଯୋଉଟା ଆମର ଶୀ ଶୀତ ବସନ୍ତରେ ଯୋଉ ହୁଏ ଯୋଉ କରାଯାଏ ଆମର ନା ଶୀତ କଉ ଚି ଆମର ବର୍ଷା ଋତୁରେ ଯୋଉ କରାଯାଏ।
ହଁ।
ଆମର ସେଇଟାକୁ ଖରିଫ ଫସଲ କୁହାଯାଏ ବୋଲି।
ହଁ ହଁ ଠିକ୍ ଶୁଣିଛ।
ହଁ ଆଉ ଭାଇ ତମ ଆଡେ କଣ ଧାନ ଫାନ ରୁଆ ରୁଇ ମାନେ ତଳା ମାରିବା ସବୁ ସରିଗଲାଣି?
ନାଁ ଏଇ ତ ଭାଇ ଆମର ତ ସରିଯାଇଛି ଏବେ ଖରା ଦିନ ସରିଲା ତ। ସବୁ ବିଲ ପା ପାଖାପାଖି ଆମର ନବେ ପ୍ରତିଶତ ବିଲ ଆମ ଗାଁ ପଶିରେ। ଚାଷ ହେଇଯାଇଛି ସବୁ ଥରେ ହେଇଗଲା ଚାଷ। ତାପରେ କଣ କରିବେ ନା ଏବେ ଯୋଉ ରଜ ପାଖାପାଖି ଆସିବ ଟିକେ ବର୍ଷା ହେଲା ପରେ ମାଟି ତଳେ ଟିକେ ଭିଜିକି ଟିକେ ଉର୍ବର ହେଇଯିବ। ଆମର କଣ କରିବେ ନା ଆଉଥରେ ଚାଷ କରିକି ଲୋକ ତଳା ପକେଇବେ ଯଉଟାକୁ ଆମେ ଧାନ ତଳା କହୁଛନ୍ତି। ଧାନ ବିଞ୍ଚି ଦେବେ ତଳା ପକେଇକି ଥରେ ଚାଷ ହେଇଥିଲା ଆମ ଖରା ଦିନିଆଁ ଆଉ ସେକେଣ୍ଡ ଥରେ ଚାଷ ଦେଲେ ମାଟି ଟା ପୁରା ଗୁଣ୍ଡ ହେଇଗଲା ତାପରେ ଧାନ ଟା ପକେଇଦେଲା ମାନେ ତାପରେ ମ ମହି ଟାଣିକି ଯୋ ସମାନ କରିକି ମାଟିକି ଏମିତି ଚଢେଇ ଖାଇ ପାରିବେନି। ଧୀରେ ଧୀରେ ଧୀରେ ଧରେ ଧାନ ଗଛ ଟିକେ ଟିକେ ଉଠି ଉଠି ଉ ଡିଉଟି ସିଏ ଗୋଟେ ଦି ମାସ ତିନି ମାସ ଦି ମାସ ଭିତରେ ସେ ପୁରା ତଳା ହେଇଯିବ ଆଉ ସେଇ ଦି ମାସରେ ଭିତରେ କଣ ହବ? ନା ଆମର ଯୋଉ ଟିକେ ଟିକେ ଯୋଉ ବର୍ଷା ଟା ଆରମ୍ଭ ହବ ଏଇତ ଏବେ ଭାଇ ରଜ ଆଉ ଚାରି ପାଞ୍ଚ ଦିନ କଣ ରହିଲା ତାପରେ ଆସିବ ଆମର ବସ ବର୍ଷା ଦିନ ଚାଲିବ ଏବେ ବି ବର୍ଷା ଟିକେ ଟିକେ ହଉଛି ରଜ ସରିଲା ପରେ ଯାହା ହେଲେ ବି ଡେଲି ଦିନେ ଛାଡିକି ଦିନେ ଯାହାହେଲେ ବି ଭଲ କି ବର୍ଷା ହବ ବିଲରେ ପାଣି ଜମିଯିବ। ଆଉ ଜମିଲା ପରେ ଆମର ହେତଳକୁ ପଳେଇ ଆସିବ ଜୁନୁ ଜୁଲାଇ ଅଗଷ୍ଟ। ଆରଟା ଜୁନ୍ ମାସ ଇଂଲିସ୍ କ୍ୟାଲେଣ୍ଡର ରେ କହୁଛେ ଜୁନ୍ ମାସ ସେଇଟା ଗଲା ତାପରେ ଯୋଉଟା ଆମ ତାପରେ ଯୋଉଟା ଆଶୁଛି ତାକୁ କହୁଛନ୍ତି ଆଷାଢ଼ ଆଷାଢ଼ ମାସ ଶ୍ରାବଣ ମାସ ସେଇ ଆଷାଢ଼ ଶ୍ରାବଣରେ ଯୋଉ ବିଲ ଯେତେବେଳେ ପାଣି ହେଇଯିବ ଆମ କଣ କରିବେ ନା ଥରେ ଚାଷ ହେଇଥିଲା ଖରା ଦିନିଆ ତାପରେ ତଳି ଯୋଉଟା ତଳା ପଡ଼ିଥିଲା ହେଟା ରହିଲା ଅଲଗା। ଆଉ ଜଉଟା ତଳା ପଡ଼ିନି ସେ ସବୁକୁ ଆମର ଯୋଉ ଯଉଟାରେ ଆଣିଥିଲ ଭାଇ ଟ୍ରାକ୍ଟର ର ଟ୍ର ଗୋଟେ ଲାଗୁଛି ଲଙ୍ଗଳ ଗୋଟେ ଲାଗୁଛି ଥରେ ଖରା ଦିନରେ ଲଙ୍ଗଳ ଚାଷ ହେଇଗଲା ଆଉ ଥରେ ବର୍ଷ ଦିନିଆ ରୋ ଟୋର ଚାଷରେ ଥରେ ଚାଷ କରିକି ମାଟିଟାକୁ ପୁରା କାଦି ଦେେଲେ କାଦି ଦେଲା ପରେ ସେଇ ଯୋଉ ଦି ମାସ ଅନ୍ତରାଳରେ ଆମର ଯୋଉ ତଳା ବି ଉଠିଥିବ ନା ନାଇଁ ଯୋଉ ଧାନ ତଳା ଉଠିଥିବ ସିଏ ହେଇଯିବ ଆମର ତଥାପି ମିନି ଆମର କମ୍ ସେ କମ୍ ହେଇଯିବ ଆମର ଚାଖେଣ୍ଡେ ଏଟା କି ଚାରି ରୁ ପାଞ୍ଚ ଛଅ ଇଞ୍ଚ ସେତେ ନାଖେ କହୁଛନ୍ତି ସେତିକି ହେଲା ପରେ ତାପରେ ଧୀରେ ଧୀରେ ଧୀରେ ଧୀରେ କଣ ହବ ନା ସବୁ ବିଲ ଚାଷ ହେଇଯିବ। କିଛିଦିନ ଛାଡ଼ିଦେବେ ବିଲରେ ସାର ପକେଇଦେବେ ଯାହା ଯେମିତି ଖତ ଫତ ତ ଆଗରୁ ପଡ଼ିଯାଇଥିବ ପକେଇ ସାରିଲା ପରେ ତାପରେ ଆମର ଧାନ ତଳାକୁ ସବୁ ଓପାଡ଼ିକି ସେ ଯୋଉ ଯୋଉ ବିଲ ସବୁ କାଦୁଆ ହେଇ ଥିବ ତାକୁ ସବୁ ଧାନ ପୋତି ଦେବେ ତାକୁ ହେଇଗଲା ଧାନ ରୁଅ ହେଲା।
ହଁ ଭାଇ ସେଇ ସେଇ ଜିନିଷ ଟା ବା ଭାଇ ଯୋଉ ଧାନ ପ କୁହନ୍ତି ଧାନ ପକେଇ ସାରିଲା ପରେ ସିଏ ଛୋଟ ଛୋଟ ହେଲା ପରେ ତାପରେ ତାକୁ ସିଏ ପାଣି ହେଇଯାଇଥାଏ ନେଇକି
ହଁ ପାଣି ହେଇଯାଇଥାଏ ବିଲେରେ
ତାପରେ ତାକୁ ଯୋଉ ଲୋକ ଲ ଗେଇକି ଯୋଉ ମାନେ ଆଉଥର ଉପାଡ଼ିକି ତାପରେ ଲଗାନ୍ତି ମାନେ ସେଇଟାକୁ ରୁ ରୋଇବା କୁହନ୍ତି ନୁହେଁ କି? ହଁ କାରଣ ସେତେବେଳେ ଯୋଉ ଯୋଉ ପ୍ର ଥମେ ଯୋଉ ଆମର ପଗା ହେଇଥାଏ ମଞ୍ଜି ଗୁଡ଼ା ସେତେବେଳେ ସେମିତି ଖାଲି ଆମର ବିଞ୍ଚି ଦେଇଥାନ୍ତି ନା ସିଏ କୋଉଠି ଅଧିକା କୋଉଠି କମ ଏଇ ଭଳିଆ ଉଠିଥାଏ ହଁ ତା ତାପରେ ତାପରେ ଭାଇ ସେଟାକୁ ଆମର ଯେତେବେଳେ ଆମର ଫଳ ଯେତେବେଳେ ଫଳେ ଆମର ଧାନ ଫଳ ଉ ସେଟାକୁ ମାନେ ସିଧାରେ ସିଧାରେ ମାନେ କିଛି କିଛି ଆୟୋଜନ ରେ ଆମର ଜାଗା ଛାଡ଼ିକି ଗ୍ୟାପ୍ ଗ୍ୟାପ୍ ଛାଡ଼ିକି ସେଇଥିପାଇଁ ସେଇଥିପାଇଁ କରନ୍ତି ନା ଭାଇ?
ହଁ ସେଇଥିପାଇଁ ଆଉ ଗୋଟେ ବି ଆମ ପ୍ରଣାଳୀ ରହୁଛି ସେଉଟା କୁହନ୍ତି ଆମେ ରୋଇବାଟା ଗଲା ଆଉ ଗୋଟେ କୁହନ୍ତି ବାଟିଆ ପକେଇବା
ହଁ ବାଟିଆ ପକେଇବା ଭାଇ ଆ ମୁଁ ତ ଏଇଟା ଭାଇ ନୂଆ ଶୁଣିଲି ତମ କତୁରୁ
ହଁ ବାଟି ପକେଇବା ମାନେ କଣ? ନେ ଯେତେବେଳେ ଖରାଦିନିଆ ଚାଷ ହେଇଥାଏ ଯୋଉ ଥରେ ଚାଷ ହେଇଥାଏ ଆମର ଯୋଉ ଲଙ୍ଗଳରେ ସେତେବେଳେ ହଁ ତାପରେ କିଛି ଦିନ ପରେ ଆଉଥରେ ଚାଷ କରିକି ଧାନ ବୁଣି ଦିଅନ୍ତି ମାନେ ଏମିତି ବୁଣି ଦିଅନ୍ତି ବିଲ ସାରା ଆଉ ତଳା ଟା କଣ ନା ଗୋ ଗୋଟିଏ ଜାଗାରେ ଚାରି ପାଞ୍ଚ ଥର ବୁଣି ଦିଅନ୍ତି ଆଉ ଯୋଉ ବାଟିଆ ଟା କଣ ନା ଏକା ଥର ବିଲ ଚାଷ କଲେ ସବୁଆଡ଼େ ବୁଣି ବୁଣି ଥରେ ପକେଇଦେଲେ ଆଉ ସେମିତି ପକେଇଲେ କଣ ହୁଏ? ନା ଧାନ ଗଛଟା ଉଠିବ କୋଉଟା ସାଇଜ୍ ନଥିବ କୋଉଟା ବ କା ଟଙ୍କା ଆଉ କୋଉଠି ଗୋଟେ ଉଠିଥିବ କୋଉଠି ଉଠିନଥିବ କୋଉଠି ମେଞ୍ଚେ ଉଠିଯାଇଥିବ କୋଉଠି ଉଠିନଥିବ ଏଇ ଭଳିଆ ହୁଏ। ଆଉ ସେଟାକୁ କହନ୍ତି ବାଟିଆ ଭଲ ଆମର ହେଲା ରୋଇବାଟା। କାହିଁକି ନା ରୋଇବାଟା ଆମର ହଁ ବାଟିଆ ପକେଇଦେଲେ କଣ ନା କୋ ବୋହୁତ ବାଳୁଙ୍ଗା ହେଇଯାଏ ବାଟିଆ ପକେଇଦେଲେ ଥରେ ଆମର ଯୋଉ ବିଲରେ ଯେତେବେଳେ ଧାନଟା ଉଠି ଆସେ ତାପରେ ଆମୁକୁ ଆଉ ଘାସ ବାଛିବାକୁ ସମୟ ହୁଏ ନେଇଁ। ଆଉ ଏମିତି କଣ ନା ଥରେ ଆମେ ଲଙ୍ଗଳ ଚାଷ କରିଦେଲେ ଏଇ ଯୋଉ ଟିକେ ଟିକେ ଘାସ ଅଛି ଆଉ ଥରେ ସେକେଣ୍ଡ ଥର ଯେତେବେଳେ ରୋଟରରେ ଚାଷ କରିଦେଲେ ସେ ଘାସ ବିଲରେ ପଚିକି ଭାସେ ଆଉ ପଚିକି ଭାସିଲା ମାନେ ବିଲ ସଫା ଘାସ କୁ ଘାସ ବିଲରେ ଖତ ହେଇଗଲା ତାପରେ ରୋଇଦେଲା ପରେ ବିଲ ସଫା ଧାନ ଧାଡି ପୁରା ସିଧା ବିଲରେ ସବୁ
ତ ଏଟା ଆମେ ରୋଇ ରୁଅନ୍ତି ଯୋଉ ଭାଇ ଯୋଉଟା କହିଲ ସେ ରୋଇବାଟାରେ ବି ଏକାଥରେ ମାନେ ଘାସଗୁଡା ବି ସଫା ହୋଇଯାଏ ନାଆଁ କି?
ହେଇଯାଏ ହଁ। ତାପରେ ଆମର ତ ଜାଣିଛ ସବୁ କୀଟନାଶକ ଆସୁଚି ଏବେ ସାର ୟୁରିଆ, ଡିଏପି, ଗ୍ରୋମର।
ତାପରେ ଭାଇ କୀଟନାଶକ ତ କୀଟନାଶ ତାପରେ ଆମର ଧାନଗୁଡା ବଡ ବଡ ହେଲା ପରେ ଏବେ ତ ଭାଇ ସବୁ ଆମର ଯାନ୍ତ୍ରିକ ବିଭାଗ ଭାଇ ଆ ଗେଇଲାଣି ଆଉ କଁ ଦେଶ ଆଗେଇଲାଣି ଧୀରେ ଧୀରେ ଭାଇ ଡ୍ରୋନ୍ ଡ୍ରୋନ୍ ଆମର
ହଁ ଆମର ବି ଭାଇ ଆମ ଗାଁ ସିଞ୍ଚନ ପ୍ରଣାଳୀ ଯୋଉଟା କରନ୍ତି ଯୋଉ କୋଉଚ ଆମର ଡ୍ରୋନରେ କଣ ହଁ। ହଁ ସେଇଥିରେ ଆମର ପଶିଗଲା ଓଷଦ ରିମୋଟରେ ଜଣେ ଚାଷୀ ଧରିକି ଠିଆ ହେଲା ଗୋଟେ ଏକରକୁ ଆମର ଘନ୍ ଟା ଭିତରେ ସାରିଦବ ଯୋଉଠି ଗୋଟେ ଏକରକୁ ଆମକୁ ଦି ଦିନି ତିନ ଦିନ ଲାଗୁଥୁଲା ତାପରେ ମଣିଷଙ୍କୁ ପରିଶ୍ରମ ପଡୁଥୁଲା ପାଣି ଡ୍ରମରୁ ଅଧିକ ପୁରରେଇକି ବୋହିକି ଯୋଉ କାଦୁଅ ବିଲରେ ପଶିକି ମାରିବାଟା ସିଏ ଭାରି ବୋହୁତ୍ କଷ୍ଟ ଭାଇ ଧାନ ପତ୍ର ଉ ଉଠି ଆସିଆକୁ କୋଉଠି କାଟି ନେଇଯାଇଥିବ କୋଉଠି କୁଣ୍ଡେଇ ହୋଉଥୁବ।
ତ ଆମର ଭ୍-ଭାରତ ଆଗକୁ ଗଲାଣି ଆଉ ଯାନ୍ତ୍ରିକ ବିଭାଗକୁ ବି ବୋହୁତ୍ ଆଗକୁ ଗଲାଣି ତେଣୁକରି ଆଉ କିଛି ଅସୁବିଧା ନାହିଁ।
ନାଇଁ।
ଆଗରୁ ଅଧିକ ସମୟ ନୋଉଥୁଲେ ସେ ତେ ସମୟଟାକୁ ଆମର କମେଇ ଦିଆଯାଉଚି ନୁହେଁ କି ଭାଇ କିନ୍ତୁ ଗୋଟେ କ କଥା କିନ୍ତୁ ଭାଇ ଖରାପ୍ ହୋଉଚି କଣ ନା ଆମର ଯୋଉ ନେଟୱାର୍କିଂ ଯୋଉ ବଢିଯାଉଚି ଆମର ସବୁ ନେଟୱାର୍କର ସବୁ ବଡ ବଡ ଖୁଣ୍ଟ ଯୋଉ ଲଗେଇ ଦୋଉଚନ୍ତି ଆଉ ଆ ମର ଅ ଯୋଉ ଆମର ଇଣ୍ଡଷ୍ଟ୍ରିଆଲ ସବୁ ଜିନ୍ ଆମର ଇ ଇସ୍ପାତ ନଗର ଯୋଉ ଅଧିକା ବଢି ବଢି ଚାଲ
ହଁ ହଁ।
ସେଇଟା ଭାଇ ଆମର ଖରାପ ହୋଉଚି ଆଉ ହଁ। ଚାଷୀମାନଙ୍କ ଓପରେ ଆଉ ଯୋଉ ଆମର ହଁ ଆମର ଯୋଉ ଉ ରେଡିଏସନ୍ ଗୋଟେ ଆସୁଚି ଭାଇ ସ୍
ହଁ ଯୋଉ ଟାୱାର ସିଗ୍ନାଲ୍ ଯୋଉ ଆସୁଚି ମୋବାଇଲ୍ ଟିଭି
ସେଇଗୁଡା ଭାଇ ଏ ଏବେ ବି ତ ଦେଖୁଥୁବ ଆଗ କାଳରେ ଆମର ସବୁ ବୋହୁତ୍ ପ-ପଶୁ ପକ୍ଷୀ ଥିଲେ। ବୋହୁତ୍ ପକ୍ଷୀ ଅଧିକା ଥିଲେ ଏବେ ପକ୍ଷୀ ଆଉ ଦେଖିବାକୁ
ମିଳୁନାହାଁନ୍ତି ତାପରେ ଏବେ ସବୁଆଡେ ଟାୱାର୍ ଖୁଣ୍ଟି ବଡ ବଡ
ହଁ ଭାଇ ତମେ ବି ତ ଏବେ ଗାଁରେ ଥିବ ଦେଖୁଥୁବ
ହଁ ଭାଇ ସବୁ ତ ଏବେ ଆଉ ତା ଆଗରୁ ଯାହା ଦେଖିବାକୁ ମିଳଥୁଲା ଆମ ଛୁଆ ବେଳେ ଚିଲ, ବାଜ ସେ ତ ବଗ ଆଉ ଏଇ ତିନିଟା ତ ଭାଇ ଦେଖିଆକୁ ମିଳୁନାହାଁନ୍ତି। କାଉ ବି ସାଧାରଣତ ଦେଖିବାକୁ ମିଳୁନାହାଁନ୍ତି ଘର ଘର ଖୋଲିଦବ କବାଟ କାଉ ଖୁମ୍ପୁଥିବେ କାଆ କାଆ କରିକି ଆଉ ଗୋଟେ କାଉ ତାକୁ ଦେଖିବାକୁ ଗଲୁନା।
ହଁ। ଆଉ ଆଉ ଭାଇ ତମର କେତେ କେତେ କଣ ଗାଈ ଗଈ ପାଇ ରଖିଛ ଭାଇ?
ଆମର ଭାଇ ଗାଈ ଦିଟା ଅଛନ୍ତି ଗୋଟେ କ୍ଷୀର ଦଉଚି ଗୋଟେ କ୍ଷୀର ଦଉନି ବାଛୁରୀ ଗୋଟେରେ ଅଛି ଆଉ ଗୋଟେରେ ବାଛୁରୀ ହେଇନି ହବ।
ହଁ ତମେ ତ ଭାଇ ତାହେଲେ ସବୁବେଳେ କ୍ଷୀର ପିଉଥିବ ଆଉ।
ହଁ ମୁଁ ତ ଭାଇ ସବୁବେଳେ କ୍ଷୀର ପିଉଚି ଆଉ ତମେ?
ଆମର ତ ଭାଇ ଗାଈ ଅଛି ଯେ ଆମର ସେଟା ଭାଇ ଏବେ ମୋ ବାପା ଯୋଉ ଥିଲେ ସେ ଏବେ ଘରେ ଆଉ ରହୁନାହାନ୍ତି। ସେ ବାହାରେ ରହୁଚନ୍ତି ବୋଲି ଆମର ଜଣଙ୍କୁ ବଖରା ଦେଇଦେଇଚୁ ଭାଇ ଗାଈ ଟା। ସେ ଗାଈ ବି ଏବେ କ୍ଷୀର ଦଉନି ସେଇଥିପାଇଁ ଦେଇେଇଚନ୍ତି ଆଉ ଯେହେତୁ ବାପା ନାହାନ୍ତି ଆଉ ଏ ଏତେ କାମ କିଏ କରିବ ମୋ ବୋଉ ତ ଏତେ ଭାଇ କାମ ବହୁତ ଆଉ ବହୁତ୍ କରୁଚି ଆଉ ବୟସ ହେଇଗଲାଣି ତାପରେ
ହଁ ହଁ ଠିକ ଆଉ ସ୍ତ୍ରୀ ଲୋକ ବି ସବୁ କାମ କରିପାରିବେନି ନା।
ହଁ ଆଉ ହଉ ଭାଇ ତାହେଲେ ଯୋଉ ମୁଁ ଟି କେ କାମ ଟିକେ ଅଛି ଭାଇ। ମୁଁ ତମକୁ ପରେ କଲ୍ କରିବି ଏଇ ଭାଇ ପଚାରୁଥିଲି ଆଉ ଦେଖିବା କଣ କେମିତି ଭାଇ କ ଅସୁଛ। କରୁଚନ୍ତି କଣ ଆଉ ଭଲ ନା ହଁ ସେଇ କଥା ତ ଭାଇ ମୋର ଟିକେ ଜାଣିବାର ଥିଲା ଭାଇ ଚାଷ ବିଷୟରେ ତ ସେଥିପାଇଁ ତମ କଲ କରିଥିଲି ଟିକେ ଆଉ ହଉ ହଉ ଆଉ ହଉ।